ଚୁଉଁ କଁ କରୁଚୁ?
ହଁ ଏଇପା ଖାଇକି ଆସିକି ବସିଛି କାମ ସାରିକି ଶୋଇବିବି ଆଉ। ତୁ କଣ କରୁଚୁ?
ମୁଁ ବି ଏଇ ଦୋକାନ କାମ ସାରିକି ଆସିଲି ଆଉ।
ରୋଷେଇ କଣ କରିଥିଲୁ?
ପରଟା, ଆଳୁକୋଷା।
ଓଁ ଆଜି ସାର୍ ଙ୍କ ଫର୍ ମାଲିଶ୍ ରେ ହେଇଥିଲା।
ହୁଁ -ଉଁ -ଉଁ।
ତୁ କଁ କରିଥିଲୁ?
ମୁଁ ରୁଟି ଆଳୁ ପୋଟଳ ଭଜା।
ହୁଁ -ହୁଁ।
ଆଉ କିସନ ଶୋଇପଡିଲାଣି।
ହଁ ପିସୁନୁ ଉଠିଥିଲା ବା ଏବେ ଶୋଇଲା ହେ
ଆଉ ଅଶୁନୁ।
ଅଂଶୁ ବି ତା ପାଖରେ ଶୋଇଛି।
ହଁ ନା ପୁଅ ଶୋଇନି ବା ଏଇଠି ମୋବାଇଲ୍ ଦେଖୁଛି ବସିକି। ଆଉ ଦିପରେ କଣ ସେ ହେଇଥିଲା ଆଜି?
ଦିପହରେ ଭାତ, ଡାଲି। ଭେଣ୍ଡି, ଆଳୁ ଚଡ଼୍ ଚଡି।
ତୁ କରିଥିଲୁ ନା ଭାଇନା କରିଥିଲେ।
ନାଇଁ ମୁଁ ଭେଣ୍ଡି ଆଳୁ ଭାଜି ଦେଇକି ମସଲା ବାଟି ଦେଇକି ପଳେଇଥିଲି ମିଟିଂ ଥିଲା ବା ଏଗାରଟା ବେଳେ ମି ଟିଂଗ୍ ଯାଇଥିଲି ଦିଟା ବେଳକୁ ଆସିଲି।
ଅଁ-ହୁଁ। ଆଉ ବୋଉ ବି ଶୋଇଲାଣି ଆଉ କଣ କରିବେ, ଏତେବେଳ ହେଲାଣି। ସିଆଡୁ ବର୍ଷା ହୋଉଛି ନା ଲୋ।
ନା ଲୋ ବର୍ଷା ହୋଉଚି ଯୋଉ ଗରମ୍ ହୋଉଚି।
ନା ଇଆଡକୁ ବି ବର୍ଷା ନାହିଁ, ଆଜି ଖରା ଟା ଏତେ ଟାଣ କରିନି। ହେଲେ ଗୁଳୁଗୁଳି ଆଜି ପ୍ରବଳ ହେଇଛି। ଗରମ ପ୍ରବ ପ୍ରବଳ ବର୍ଷା ଟିକେ ହୋଉନି ଯେ ଭାରି ବିରକ୍ତ ଲାଗୁଛି, ଯୋଉ ବର୍ଷା ଟିକେ ହେଇଗଲା ଆକୁ ଦି ଦିନ ଟିକେ ଥଣ୍ଡା ଲାଗିଯାଉଛି। ଥଣ୍ଡା କଣ ଟିକେ ମାନେ ଚଳିଲା ଭଳିଆ ଗରମ୍ ଟା ହଉଛି।
କାଲି ବର୍ଷା ହେଇଥିଲା?
ନା ନା କାଲି ଉଠେଇଲା କେତେ ଜୋର ହାୱା ପବନ ଦେଇକି। ଉଁ ଯେମିତି ଢାଳି ବଗେଇ ବଗେଇ ହେ ନାଇ କିଛି ବର୍ଷା ହେଲାନି। ପଳେଇଲା ଆଉ।
ଇଆଡେ କାଲି ରାତି ଦିଟା ଖଣ୍ଡ ବେଳକୁ ଟି ଟିକେ ହେଇଥିଲା ହଁ ରାତି ଦେ। ଢଟା ଦିଟା ଖଣ୍ଡ ବେଳୁ ଟିକେ ହେଇଥିଲା। ହ ଛିଞ୍ଚି ଦେଇକି ଯାଇଛି ଖାଲି।
ହଁ- ହଁ।
ବେଶୀ ହେଇନି। ଲଗାତାର୍ ଆଠ ଦିନ ଖଣ୍ଡେ ବର୍ଷା ହେଲେ।
ନାଇଁ କି
ହଁ ହଁ। ଉଁ ବର୍ଷା ସେଇଭଳିଆ ଟିକେ ହେଇଗଲେ ଛଅ ସାତ ଦିନ ଲାଗିକି ଥଣ୍ଡା ଲାଗିବ ଟିକେ ଆଉ ଏତେ ଗରମ ଟା ଆଉ ରହିବନି। କମିବ ଟିକେ ଆସ୍ତେ। ତାପରେ ରଥଯାତ୍ରା ବେଳକୁ ଯୋ ଗୁଳୁଗୁଳି ହୁଏନି କି।
ହଁ।
ରଥଯାତ୍ରା ବେଳକୁ ତ ପ୍ରବଳ ଗୁଳୁଗୁଳି ହବ ଠାକୁର ଅଣଶର ଘରେ ରହିବେ।
ହାଏସ୍ ପୂର୍ଣ୍ଣମୀ କେବେ କି?
ପୂର୍ଣ୍ଣିମା ଅ ଅମାବାସ୍ୟା ତ ପଡି଼ବ ହଁ ଏତ ସରିଯିବ ତ ସଂକ୍ରାନ୍ତି ରଜ ସଂକ୍ରାନ୍ତି ତ। ପୂର୍ଣିମା କେବେ ଏ ଲାଷ୍ଟ। ଜୁଲାଇ ଏଟା ଜୁନ୍ ମାସ ନାଁ ହଁ ଜୁନ୍ ଲାଷ୍ଟ। ଜୁନ ଲାଷ୍ଟରେ ପୂର୍ଣ୍ଣିମା ତିରିଶ କି ଏକତିରିଶ କଣ ଏମତି ହବ ଗୋଟେ ପୂର୍ଣ୍ଣିମା।
ଆଉ ଏ ଯୋ ଇଏ ଏ ଏକାଦଶୀ କୋଉଦିନ?
ହଁ ଗୁରୁବାର ଦିନ।
ଗୁରୁବାରେ ଏକାଦଶୀ ହେଲେ ଚ ଚତୁର୍ଦ୍ଦଶୀ କଉଁଦିନ ହେଇଥିବ ଶୁକ୍ରବାର କି ଶନିବାର ହଁ ହଁ।
ହୁଁ। କ୍ୟାଲେଣ୍ଡରଟାକୁ ବା ଚିରି ଦେଇଚି କିଶିନୁ। ରଜରେ କଣ କରିବି ପିଠା ଚକୁଳି ଟିକେ କରିଦେବି ଆଉ। ଚକୁଳି।
ପୋଡ଼ ପିଠା କରୁନୁ।
ପୋଡ଼ ପିଠା ମତେ କରି ଆସିବ ନା
ସେ ବାହାରେ ଲଗେଇକି କି କଣଗୋଟେ ଟ୍ରାଏ କର ଗୋଟେ ପୋଡ଼ପିଠା ଏଥର ଆମ୍ବ ପୋଡପିଠା କର। ବହୁତ କରୁଚନ୍ତି ଛୁଆମାନେ ଜାଣଚୁ।
ପୋଡ଼ ପିଠା କରିବି ମୋର ଟାଇମ ଅଛି ନା ମତେ ମୁଁ ପୋଡ଼ ପିଠା କରିବି ମତେ କହୁଛୁ। ତୁ କର ପୋଡ଼ ପିଠା।
ହଁ ପୋଡ଼ପିଠା କରିବି ପା ଏଥର। ଆମ୍ବ ପୋଡ଼ପିଠା ଗୋଟେ ଦେଖିଚି ଯେ ସେଇଟା ଗୋଟେ କରିବା ପାଇଁ ଭାବୁଚି ଏଥର।
ହୁଁ ହୁଁ ମୁ ଚକୁଳି କରିବି ମଟର ତରକାରି କରିଦେବି ସଇଲା।
ଅହଁ।
ହୁଁ।
ହୁଁ ଭଲ ଲାଗିବ।
ଆଉ କଁ କଅ?
ତୁ ଆରାମ ରେ ଶୋଇପଡୁଥିବୁ ଏସି ଲଗେଇକି ଆଉ।
ହୁଁ ହୁଁ ନାଁ ଗରମ ସେ ତ ଏସି ଟିକେ ଲଗଉଚୁ ବୋଲି ତ ଶୋଇପାରୁଚି ନହେଲେ କୋଉଠି ଶୋଇ ହୁଅନ୍ତା।
ହଁ।
ହେଲେ ଇଲେକ୍ଟ୍ରି ବିଲ୍ ଦିଇ ହଜାରେ।
ଟିଆଣି ଓ ହ। ହୁଁ ହୁଁ।
ତୁ ଏଇନା
ଆଉ ଉଷୁନା ଚାଉଳରେ ଭାଇନା କେମିତି କରୁଛନ୍ତି କି ବିରିୟାନୀ?
କିଛି ନାହିଁ ସେଇ ଯୋଉ ଚାଉଳ କିଣିକି ଆଣୁନାହାନ୍ତି ନା ଭାତ ରୋଷେଇ ହଉଛି।
ହଁ।
ସେଇଥିରେ ତ ସେଇ କଣ ଆ, ପନିର କୁ ଭାଜିଦେଲେ, କୋବି ଭାଜିଦେଲେ, ଗାଜର ଭାଜିଦେଲେ। ଏଁ ସବୁ ଭାଜି ଭୁଜିିକି ତେ ତେଲ ଅଧିକ ଦେଇକି ଭାଜି ଭୁଜିିକି ରଖିଦେଲେ ତାପରେ ଗୋଟା ମସଲା ପକେଇଲେ।
ହଁ। ଟା ମସଲା ପକାଇଲେ ତେଲ ପକେଇଲେ ପିଆଜ ପକେଇଲେ ତାପରେ ଅଦା ଆ, ଅଦା ଆଉ ରସୁଣ ତାକୁ ଛେଚା ଟା ପକେଇଦେଲେ ସେ ହେଇଗଲା ଟମାଟୋ ପକେଇଦେଲେ।
ସେ ମସଲା ହେଇଗଲା ପରେ ପରେ କଣ କହିଲୁ ପରିବା ପକେଇଦେଲେ।
ଯୋଉ ପରିବା ଟା ଭଜା ହେଇକି ରଖା ହେଇଥିଲା।
ହଁ ସେଇ ପରିବାଟା।
ହଁ ତାପରେ ଚାଉଳ ଦେଇଦେଲେ ପନିର୍ ଦେଇଦେଲେ। ଗୋଳେଇ ଗାଳି ଦେଇକି ପାଣି ଯେତିକି ଦରକାର ଦେଇ ଦେଇକି ସିଟି ମାରିଥିଲେ ଦିଇଟା ସିଟି।
ଦିଟା ସିଟି ରେ ହେଇଗଲା?
ହଁ ଦିଟା ସିଟିରେ।
ହଁ।
ବଢିଆ ଲାଗୁଚି। ସେ ଯେ ଆମେ ଯୋଉ ସେଠି ଯୋଉ ଢେଙ୍କା ଯୋଉ ଯାଇଥିଲୁ ଘରକୁ ହେଲା।
ହଁ, ହଁ, ହଁ।
ଘରକୁ ଯୋଉ ଯାଇଥିଲୁ ଆମେ ସେଟା କଣ ଅଧିକ ଲୋକ ପାଇଁ ହେଇଗଲା ନା? ସେ କଣ ମାନେ ଯିଏ ସବୁବେଳେ କରୁଛନ୍ତି ସେଇମାନେ ହିଁ ଭଲ କରିପାରିବେ।
ଅଧିକ ଲୋକ ପାଇଁ ହଁ କରିପାରିବେ। ଯିଏ କମ ଲୋକ ପାଇଁ କରୁଚନ୍ତି ଦିନେ ଅଧିକା ଅଧିକ ଲୋକ ପାଇଁ କଲା ବେଳକୁ ସିଏ ଭଲ ହବନି ଟିକେ ହଁ।
ଡେଲି ଡେଲି ଆ ଆଉ କଣ ଇଏ ଅଧେ ଗୋଟେ ଥରେ କରିଦେଲେ ତିନି ଜଣ ଖାଇଦେଲୁ ତାପରେ ଆଉ ଟିକେ ରଖିଦେଲା ବେଳକୁ ଅଂଶୁ ତାର ସକାଳେ ଖାଇଦଉଛି।
ହଁ, ହଁ।
ହେଇଗଲା ଆଉ। ଆମର ଛତୁ ଦେଇକି କରିଥିଲେ ଆଉ ଥରେ ପନିର୍ ଦେଇକି କରିଥିଲେ।
ହଁ ଆଉ ଏ ଭେଜ୍ ବିରିୟାନୀ ଟା ଆଉ ପନିର୍ ଦେଇ କଲେ ମୋତେ ବେଶ ଭଲ ଲାଗେ। ମଟର ଟିକେ ପଡିଥିବ ପନିରି କରିଥିବ ଏ ଗୁନୁ କହିଲାଣି କେତେଥର ହଁ।
ମଲ ଲାଗୁଛି ଖାଇଦବୁ କଣ?
ଏ ଡେଲି ଡେଲି ରାତିରେ ଠିଆ ହେଇ ରୁଟି କେତେ କରିବୁ କହିଲୁ ଗୋଡ କାଟୁଚି ଅଣ୍ଟା ବିନ୍ଧୁଛି।
ହଁ ସବୁବେଳେ ଯୋଉ ଗରମ ହଉଚି। ରୁଟି କରିବାକୁ ସବୁଦିନ ଇଚ୍ଛା ହବ ନା କୋଉଦିନ ଟିକେ ସଜପଖାଳ। ଅ କି କଉଦନ ଆଉ କଣ ଟିକେ ଏମିତି କି ଖାଇଦେଲେ ହବ ପିଠା ଆଉ ତ ପି ପିଠା କରନଥୁ ନାଇଁ କି ପିଠଉ କରୁନଥିବୁ ଆଉ ଗରମ ଯୋଗୁରୁ?
ମୁଁ ପିଠା ମଝି ମଝିରେ କରିଦଉଛି ନା ପିଠା ମଝି ମଝିରେ କରି ଦଉଛି ଭାଉଜ ମ ଅଣ୍ଟା ବିନ୍ଧୁଛି ମାନେ ମୋର ନର୍ଭ ଇଏ ପ୍ରୋବ୍ଲେମ ବାହାରିଲାନା। ମୁଁ ଅଣ୍ଟା ବିନ୍ଧୁଛି ମୁଁ ରୁଟି ଠିଆ ହେଇ କରିପାରୁନି ମୁଁ ପ୍ରାୟ ପିଠା ବନେଇ ଦଉଛି।
ଅ ହ।
ଆଉ କଣ? ହେଲୋ ଭୁଲିଗଲି ତ ଭାଉଜ ପାଖକୁ ଫୋନ କରିବାକୁ।
ହଁ କାଲି କେତେ ବେଳେ ଫାଙ୍କା ହେଲେ କରଦବୁ ଆଉ।
ହୁଁ।
ହଁ। ଆଉ କଣ କ ଆଉ କଖାରୁଡଙ୍କ ରାଈ ଭଲ କରୁଛୁ ନାଇଁ କି।
ହୁଁ। କିଏ କହିଲା
ଅ ହଁ। ହ ଅଂସୁନ କହୁଥିଲା ବା।
ଉଁ ହୁଁ।
ଗଖାରୁଡଙ୍କ ପତ୍ର ଗୁଡା କେମିତି ହାତରେ ତାକୁ ଯୋଉ କଣ ମୋଡି ମାଡି ମନ୍ନ୍ତି ମାନ୍ତି ଦିଅନ୍ତି ସେମିତି କରୁଛୁ।
ହଁ ଟିକେ ଚକଟିଲା ଭଳିଆ କରିଦବୁ ସେ ଟାଉଁସିଆ ଟାଉଁସିଆ ଟା ଯିବ ଭରି।
ତୁ କରୁଚୁ ସେମିତି।
ଆଉ ନମକ୍ତି ଦେଲେ ବା ସେଟା ଟାଁସିଆ ଲାଗିବ।
ଓ ହଁ। ଆଉ ତା ବାହାରି କରନ୍ତି କଣ ଏଇ ଯୋଉ ହଁ।
କୋଉଥିରୁ କହିଲୁ।
ଅ ସେଇ ପତ୍ରରୁ କଣ ଗୋଟେ ଏମିତି ଯୋଉ ବାହାରି କରନ୍ତିନି ସେଟା ସେଟା ସେମିତି ଭାରି
ହଁ ସେ ପତ୍ର କାଟିଲା ବେଳେ ସେ ହଁ ସେ ଆପେ ବାହାରି ପଡିବ।
ଅ ହଁ।
ପତ୍ର କାଟିଲେ ଆପେ ବାହାର ପଡିବ।
ଆଉ କଦଳୀ ଗଛରେ ହେଲଲାଣି ନା ଲୋ କଦଳୀ ପଢିଲାଣି ନା।
ନା ଲୋ ଗୋଟିଏ କଦଳୀ ଗଛ ତ ଗୋଟିଏ ଥର ପଇଥିଲା ଆରଟା ତ ପୋକ ମାରିଦେଲା ଭଳିଆ କଲା ସେ କ ଦଳି ଶୁଖିକି ହେଲା ଆଉ ପଡ଼ିନାହିଁ।
ହ
କନ
ହଁ ସଞ୍ଜୟ ବେହେରାର ଲଗେଇନାନ୍ତି।
କଣ କଦଳୀ?
କଦଳୀ ଗଛ ହଁ।
ହଁ ତାଙ୍କର ଲଗେଇଛନ୍ତି ତାଙ୍କର ସେପଟୁ।
ହଁ ହଁ ହଁ ସେ ଜାଗା ଟା ଗେଞ୍ଜ ହେଇଯାଉଛି ବେଶୀ।
ହୁଁ ତାର ଟିକେ ଫର୍ଚା ଜାଗା ଦରକର।
ଫର୍ଚା ଜାଗ ତାପରେ ସେଠି ଟିକେ ବେଶୀ ଛାଇ ଛାଇ ପଡୁଛି। ଗେଞ୍ଜ ହେଇଯାଉଛି ସେଥିରେ ହଁ ହଁ।
ସେଟା ଛାଇ ପୁରା ତାକୁ ପଡୁଛି ଆଉ କଣ ହବ।
ହଁ ନାଇ ହେରାଦି ଏପଟ ସାଇଟରେ ଲଗେଇ ଦେଇଥାନ୍ତୁ କଣ କଣରେ ଭଲ ଲଗିଥାନ୍ତା।
ହୁଁ ହୁଁ ଏପଟେ ହେଇଥିଲେ ଠିକ୍ ହେଇଥାନ୍ତା।
ହ ହଁ ସେପଟକୁ ବି ରହିଥାନ୍ତା ପାଞ୍ଚ ଜାଗା ଟା
ହଁ ପୁଆ ଦେଇଥାନ୍ତା।
ହଁ। ନାଇଁ ସେଇଠି ଲଗେଇ ଦେଇଥାନ୍ତ ତୁ କଣ କହିଲୁ ଫୁଲ ଗଛ ଫଛ ସେଇଠି ଲଗେଇ ଦେଇେଇଥାନ୍ତୁ କିଛି। ଭୋଗଇଥାନ୍ତା ଭଲ ହେଇଥାନ୍ତା।
ହୁଁ ଲଗେଇ ତ ଦେଇଛି ଆଉ ଅଛି ତ ଅଛି ଆଉ ଥାଉ ଆଉ।
ହଁ ଅଛି ତ ଆଉ ତାକୁ କଣ କରିବାକୁ ଯା ହବ ହବ ଆଉ। ଲେମ୍ବୁ ଗଛ
ପୁଅ ଶୋଇ ପଇଲାନି ହଁ ଲେମ୍ବୁ ଗଛ ଲଗେଇଛି ସେ ଲେମ୍ବୁ ଗ ତରେବି ପାଞ୍ଚ ଛଅଟା ଲେମ୍ବୁ ହେଇଛି।
ହଁ ଖାଇଲୁୁ ଲେମ୍ବୁ?